ହ୍ୟାଲୋ ହଁ ହଁ। କଣ ଆଜ୍ଞା କଣ କରୁଥିଲେ?
ଏଇ ସକାଳୁ ଟିକେ ବିଜି ତ ଟିକେ ବିଜି ନାହିଁ ଚଳିବ କାମ ଚାଲିଛି ଠିକ୍ ଅଛି କହ।
ଆଉ ଆଉ ସକାଳେ କଣ ଖାଇଥିଲେ?
ସକାଳେ ମୁଁ ଟିକେ ଚା ପିଏ ଚା ପିଇକି କି ଆଉ ଏଇ ରୁଟି କରିଥିଲି ସକାଳୁ ପିଲାମାନଙ୍କ ପାଇଁ।
ଆଜ୍ଞା।
ରୁଟି ଭଜା ସେଇଟା ଟିକେଏ ଖାଇ ଦେଇେଇଛି ଆଉ।
ଏବେ ତ ଛୁଟି ଚାଲିଛି ପିଲା ତ ସ୍କୁଲ ଯାଉନଥିବେ।
ନା ନା ମୁଁ ଓଡିଶା ବାହାରେ ରୁଏତ ମୋ ପିଲାଙ୍କ ସ୍କୁଲ୍ ସବୁ ଖୋଲିଗଲାଣି ଜୁନ୍ ଫାଷ୍ଟ ୱିକରୁ ଏଠି ଖୋଲିଯାଏ ଜୁନ୍ ଏକ ଖୋଲିଲା।
ଆମର ତ ଏଠି ଜୁନ ସତର ପରେ ଅଠରରେ ଯାଇ ଖୋଲିବ।
ଆମର ଗୋଟେ ରଜ ବଡ଼ ପର୍ବ ଅଛି ସେଇଥିପାଇଁ ଆମ ପିଲାବେଳୁ ତ ଆମ ରଜ ପରେ ସବୁ ଖୋଲେ ନା। ଏଠି କଣ କି ଏଠି କଣ ଏପ୍ରିଲ ଫାଷ୍ଟ କୁ ରୁ ଛୁଟି ହେଇଯାଏ ଏପ୍ରିଲ ପାଇଁ ଦୁଇ ମାସ ଛୁଟି ସାଙ୍ଗେ ସାଙ୍ଗେ ତାପରେ ଆଁ ଫାଷ୍ଟ ୱିକ୍ ଜୁନ୍ ଫାଷ୍ଟ ୱିକ୍ ହେଲା ମାନେ ସ୍କୁଲ ଖୋଲିବ ଫାଷ୍ଟ ସୋମବାର ମାନେ ଏଥର ସୋମବାର ଏକ ତାରିଖରେ ପଡ଼ିଗଲା। ଗୋଟେ ମିଣ୍ଟି ତ ଏଥରକ ଏକରୁୁ ହିଁ ଖୋଲିଗଲା ସ୍କୁଲ୍।
ଆଉ ରୋଷେଇ ସରିଲାଣି?
ନାଁ ନାଁ ଏବେ ମୋ ରୋଷେଇ ଆମର ତ ମୁଁ ଖାଲି ଲଞ୍ଚ ମୁଁ ଜଣେ କରିବି ବାକି ସବୁ ପିଲାମାନେ ଆସି ଡେରି ତେଣୁ ମୁଁ ଟିକେ ଡେରିରେ କରେ ଜାଣିକି ଆଉ। ସବୁ ସ୍କୁଲ୍ ଯାଇଛନ୍ତିପରା ହଁ ହଁ ସ୍କୁଲ୍ ଯାଇଛନ୍ତି ଆସିଲା ବେଳକୁ ଚାରିଟା। ତ ମୁଁ ମୋର ଖାଲି ମୋ ଆମ ଛୁଆ ତ ସବୁ ଘରେ ଅଛନ୍ତି ଆଉ ହଁ ଛୁ ମାନେ ହଇରାଣିଆ କଥା ବୁଝିଲି କି ପିଲାମାନୋନେ ଘରେ ରହିଲେ ମାନେ
ଯା ଦୁଷ୍ଟ ହଉଚନ୍ତି ମୁଣ୍ଡ ଖରାପ୍ କରୁଛନ୍ତି।
ଏବେ ଲାଗୁଥିବ କୋଉ ଦିନ ସ୍କୁଲ୍ ଖୋଲିବ ଏମାନେ ଯିବେ।
ନାଇଁ ଏବେ ରଜ ପାଇଁ ଟିକେ ପ୍ରସ୍ତୁତି ଚାଲିଚି।
ହଁ ହଁ ହଁ ଆମର ଯାହା ହଉଚି ଆମେ ଡ୍ରେସ୍ କିଣା ଚାଲିଚି ହୁଁ ହୁଁ ହୁଁ।
ଆଉ ରଜ କେମିତି ପାଳ
ତି ପାଳନ୍ତି ନାଇଁ ନାଇଁ ପାଳୁ ଆମ ଘରେ ମୋ ପିଲାମାନଙ୍କର ଏତ କ୍ରେ ଆମେ ପିଲାବେଳେ ଯେତିକି କ୍ରେସ୍ ଥିଲା ରଜ ରଜ ରଜ ନୂଆ ଡ୍ରେସ୍ ଆସ ବ ଇଏ ସବୁ ଛ ଏଠି ମୋ ପିଲାଙ୍କର ଏଠି କିଛି ନାହିଁ ଯେହେତୁ ଜାଣୁନାହାନ୍ତି ବେଶୀ। ହଁ ନୂଆ ଡ୍ରେସ୍ ମାମି କହୁଛନ୍ତି ଗୋଟେ ନୂଆ ଡ୍ରେସ୍ ଗୋଟେ ପିନ୍ଧ ଦଉଚନ୍ତି ଆ ସଂନ୍ଧ୍ୟା ପୁର୍ବରୁ ଖାଇବା ଏଇଆ। ତାଙ୍କର ଝାମ ପିଠା ଫିଠା କରେ ସବୁ କିନ୍ତୁ
ରଜରେ ଯଉ କ୍ରେସ ଟା ସାଙ୍ଗସାଥି ମିଳିକି ବୁଲିବ ୟା ଘରେ ତା ଘରେ ଖାଇବ ପିଠାପଣା। ସେଇଟା ହେଇପାରୁନି ଓଡିଶାରେ ଓଡିଶାରେ ସେଇଟା ସବୁଠୁ ଭଲ। ହୁଁ ହୁଁ ମୁଁ ଆମେ ପିଲାବେଳେ ସେଇଆ କରିକରି ଆସିଚେ ନାଁ ମୁଁ ସେଇଆ ମୋତେ ବେଳେ ବେଳେ ଆ ଆଶ୍ଚର୍ଯ୍ୟ ଲାଗେ ମୋ ପିଲାମାନେମ କଣ ଏତେ ହଉନାହାନ୍ତି ମାନେ ଆମ ସବୁ ଜିନିଷ ସେୟା ହଉଛି ପରା ଓଡିଶା ବାହାରେ ରହିଲେ ସେଇ ଦୁଃଖଟା ରହୁଛି। କଣ କି କୌଣସି ପର୍ବ କୌଣସି ପର୍ବ ପର୍ବାଣିରେ ମୋ ପିଲାମାନେ ଏତେ ହଉନାହାନ୍ତି ହଁ ମମି ହଁ ମନେ ହଁ ଗଣେଶ ପୂଜା ସରସ୍ଵତୀ ପୂଜା ଆମର ଯେତିକି କ୍ରେଜ୍ ନୂଆ ଡ୍ରେସ୍ କିଣ ଏମାନଙ୍କର ଯେ
ଆମେ ତ ରାତିରେ ଶୋଇଥିବୁ କେମିତି ସକାଳ ହବ ଉଠିକି ଗାଧେଇ ପାଧେଇ ମୁଣ୍ଡ ଧୋଇକି ପୁରା ଦୌଡ଼ିବୁ ସ୍କୁଲ୍।
ନୂଆ ଡ୍ରେସ୍ ଆସିଲେ ତାକୁ କେମିତି ଲୁଚେଇକି ରଖ ସାଙ୍ଗମାନେ କାହାକୁ ଦେଖିବେନି ଯେମିତି।
ହଁ ପୁରା ନୂଆଁ ସେଇଦିନ ହିଁ ଦେଖିବେ।
ହଁ ମାନେ କା କା ଆଗରୁ କାଳେ ଭୁଲ୍ ରେ ବି ବୋଉଙ୍କୁ ବି କୁହା ହେଇଥବ କିଏ ପଚାରିଲେ ଦେଖିବୁନି। କାହିଁକି ଦେଖିଲେ ମୋର ପୁରୁଣା ଦେଖିଲେ ମୋର ପୁରୁଣା ହେଇଯିବ ସେଇଟା ଗୋଟେ ଥିଲା। ସତରେ ସେଟା ଥାଏ ଯେ କାଲି ଠୁ ଦେଖେଇବୁନି ଯଉଦିନ ପିନ୍ଧିବୁ ସେଇଦିନ ନୂଆଁ ପୁରାଦେ ଏମିତି ହୁଏ ପାଖ ପଡ଼ିିସାରେ ବି ସାଙ୍ଗ ଥାନ୍ତି ସେମାନେ କହୁଥିବେ ମାଉସୀ ଟିକେ ଦେଖେଇ ଦିଅ ବୋଉ କୁହେ ନାଇଁ ନାଇଁ ନାଇଁ ସିଏ ରା ରାଗିବ ନାଇଁ ନାଇଁ ମାଉସୀ ଟିକେ ଦେଖେଇ ଦିଅ ଆମେ ମାନେ କଣ କି ମଜାରେ କହେ ତାପରେ କହିବେ ହଁ ଆମେ ତୋର ଦେଖି ଦେଇଚୁ ତୋର ପୁରୁଣା ଟା।
ମୋ ଝିଅ ପୁରା ଏମିତି ମୋ ଝିଅ ପୁରା ଏମିତି ତାକୁ ଆଣିକି ଥୋଇଦବ ଥାକରେ। ଜମା ଦେଖେଇବୁନି ମୁଁ ଜଉ ଦିନ ପିନ୍ଧିବି ସେ ଦେଖିବ ଭଲ ସୁନ୍ଦର୍ ଦେଖା ଯାଉଛି।
ହଁ ସେପା ସେଦିନ ସମସ୍ତେ ଆଶ୍ଚର୍ଯ୍ୟ ହେବେନା ଆଗରୁ ଦେଖିଲେ ତ ନୂଆଁର ମଜା ପଳେଇବ ନାଁ। ମୁଁ ପିଲାବେଳେ ସେମିତି କରୁଥିଲି କିନ୍ତୁ ଏବେ ମୋ ଝିଅ ଦୁଇ ଜଣ କହୁଛନ୍ତି ନା କଣ ରଜ ପାଇଁ ତ ମାନେ କୋଉ ପୂଜା ପାଇଁ ବି ଏତେ ଯୋଉ ଓଡିଶା ପୂଜା ଗୁଡା ତାଙ୍କର ଏତେ କିଛି କି ନାହିଁ କ୍ରେଜ୍ ଯେମିତି ଆମେ ଛଟପଟ ହଉଥିଲୁ ସେ ରୋଜି ରେ ମାନେ ଏନି ରଜ ହଉ କି ଗଣେଶ ପୂଜା ହଉ ସ୍କୁଲକୁୁ ସେ ସ୍କୁଲ୍ ରେ ପୂଜା ନାହିଁ ଏଠି ତାପରେ ଏଠି ଗଣେଶ ପୂଜାଟା ହୁଏ। ହଁ ଛୁଟି ହୁଏ ସ୍କୁଲ ତ ହୁଏ ନାଇଁ ଛୁଟି ହୁଏ। ତେଣୁ ଗଣେଶ ପୂଜା ଦିନ ଘରେ ରୁହନ୍ତି ବାକି ସରସ୍ଵତୀ ପୂଜା ତ ଜାଣନ୍ତିନି କଣ। ଏହେ ଗଣେଶ ପୂଜା ସରସ୍ୱତୀ ରେ ସ୍କୁଲ ନାହିଁ ହ ସ୍କୁଲ୍ ଥାଏ ନାଁ? ସରସ୍ୱତୀ ଦିନ ସ୍କୁଲ୍ ଥାଏ ମାନେ ନର୍ମାଲ ସ୍କୁଲେ ପୂଜା ହୁଏନି ଯେହେତୁ ଏଠି ମାନେ କିଛି ପୂଜା ନା ନାଇଁ ନା ନା ନା ଓଡିଶା ବାହାରେ ପରା ଆମର ସିନା ଓଡ଼ିଶା ବଙ୍ଗଳି ସେଠି ବଙ୍ଗାଳିମାନେ ବି କରନ୍ତି ଏଠି ଆପ ଆପ ଆପାର୍ଟମେଣ୍ଟରେ ମୁଁ ରହୁଛି ନା ଆପାର୍ଟମେଣ୍ଟରେ ସବୁ ସରସ୍ଵତୀ ପୂଜା କରୁଚନ୍ତି ବଙ୍ଗାଳୀ ମାନେ ମିଶିକି ମୁଁ ଯାଏ ପିଲାମାନେ ସ୍କୁଲ୍ ରୁ ଆସିଲେ ତାଙ୍କୁ ଚାଲ। କଣ ଚାଲ ମୁଣ୍ଡିଆ ମାରିକି ଆସ ଫୁଣି ଯଇପାରୁନ। ମୁଁ ଆଗରୁ ପିଲା ସାନସିଲଥିଲାବେଳେ ସକାଳୁ ସବୁବେଳେ ଗାଧୋଇ ପଡ଼ ଆଉ ଟିକେ ଠାକୁର ଙ୍କୁରୁଠୁ ମୁଣ୍ଡିଆ ମାରିକି ଫୁଷ୍ପାନ୍ଜଳି ଦେଇ ପଳାଅ ଏମିତି କରେ। ଏବେ କଲେଜ ପଢିଲେଣି ପିଲା ତାଙ୍କୁ ଟାଇମ ହୋଉନି। ସନ୍ଧ୍ୟାଳୁ ଆବେ ଏବେ ଯେଉଁଠି ରୋହୁଚୁ। ଆପାର୍ଟମେଣ୍ଟରେ ବଙ୍ଗଳୀମାନେ ସବୁ ମିଶିକି ସରସ୍ୱତୀ ପୂଜା କରୁଚନ୍ତି। ଗଣେଶ ପୂଜତା ଏଠି ଘରେ ଘରେ କରନ୍ତି ସବୁ ତେଣୁ ଗଣେଶ ପୂଜା ଏତେ ନାହିଁ।
ତବେ ଝିଅ ଥିଲେ ସବୁ ପର୍ବ।
ହଁ ହଁ ଯାହା କହିଲ କି ଗଲୁ ଆମେ ରହିଲେ ହି ପର୍ବ ପୁଅ ପିଲାଙ୍କର କି କିଛି ନାଇଁ ତାଙ୍କର ଦିୱାଲିରେ ବାଣ ଫୁଟ ବାଟା ମେନ କଥା ହୋଲିରେ ରଙ୍ଗ ମୁଁ ଜାଣିନି କି ଭାଇ ମାନେ କରନ୍ତି ନା ଭାଇ ମେ ସେ ବାଣ
ମୋ ଝିଅ ଆମେ ବି ଝିଅ ତ ଯେତେବେଳେ ଯୋଉ
ବେଳେ ଯୋଉ ପର୍ବ ହେଲା ଏବେ ରଜ ହେଲା ତାପରେ ପୁଣି କୁମାର ପୂର୍ଣମୀ ଦଶହରା
ଖାଲି ଡ୍ରେସ ଆଣ ସରସ୍ୱତୀ ପୂଜା ଗଣେଶ ପୂଜା ନୂଆ ଡ୍ରେସ
ମୋର ବେଳେବେଳେ ଦୁଃଖ ବି ଲାଗେ ମତେ ଯେ ମୋଝିମାନେ କାହିଁକି ଏମତି କୋହୁନାହାନ୍ତି ଡ୍ରେସ କିଣ କିଣ ବୋଲିହି କାହିଁକିନା ତାଙ୍କ ସେତିକି କୋହୁନାହାନ୍ତି ନା ଏଇ ଦଶରା ଆସିଲା ହଁ କୁମାର ପୂର୍ଣ୍ଣିମୀିନ ମୁଁ ହିଁ ଯିଦି କରିକି କୁମାର ପୂର୍ଣ୍ମୀ କରିକ ଆଉ ପିଧ ନୂଆ ଡ୍ରେସ ଏ ସେମାନଙ୍କର ସବୁ ସ୍କୁଲ କଲେଜ ଥାଏ ମୁ ଉପାସ ଥାଉ ସକାଳୁ ମୁଁ ମାନେ ମୁଁ ହଇରାଣ ହଁ ସକାଳୁ ଉଠିକି ସେମାନେ ଓ ଓଡିଶାରେ ରହିଲେନି ନା ହୁଁ ହୁଁ ଦେଖିଲେନି ହୁଁ ହୁଁ ତା ଛୁଟି
ମୋ ସଂସ୍କୃତି ପରମ୍ପରା।
ମୁଁ ସକାଳୁ ଉଠିକି ତାଙ୍କୁ ସୁଜିରେ କଣ ସ୍କୁଲ ଯିବେ ଟିଫିନ କରିଦେବି ସୁଜିରେ ମାନେ ଭଲରେ ଗାଧେଇପାଧେଇ ସୁଜି ଟିକେ ହାଲୁଆ ଟିକେ ନେଇଯାଅ ବାହାର କିଛି ଜିନିଷ ଖାଇବୁନି ଫ୍ରୁଟ୍ସ ଦେବି। ଆସିଲେ ଆଞ୍ଜୁଳି ଟେକିବ କରିବ ମମି କେହି କରୁନାହାନ୍ତି ହସୁଚନ୍ତି ମୁଁ କିଏ ହସିଲେ ହସୁ ଆମର ଜିନିଷ ନା କିଏ କାହାର ଛାଡ଼ି ଦୋଉଚି କି ମୁଁ କହେ ମୁଁ କହେ ଆମେ ଓଡିଆ ଆମେ ଟାଣି ଧରିବା ଯୋଉଠି ଯାହା ଥିଲେ ବି ମୁଁ ଓଡ଼ିଆ ହଁନଡ୍ରେଟ୍ ପର୍ଶେଣ୍ଟ ଓଡ଼ିଆ ମୁଁ ହୁଁ ଆମେ ଓଡିଆ ଯୋଉଠି ରହିଲେ ବି ଆମ ଖାଇବା ସବୁଠୁ ବଢିଆ। ହଁ ସେଇଆ ସେ ଖାଇବା ତ ଠିକ୍ ଅଛି ଝିଅ ମାନେ ଖାଇବା ପସନ୍ଦ କରନ୍ତି କିନ୍ତୁ କହିବେ ପୂଜା ମୁଁ କ୍ କହିଦବୁ ଯିଏ ଯଦି ସାଙ୍ଗମାନେ ଅନ୍ୟ ଅନ୍ୟ ଡେ ହେକି ସାଙ୍ଗମାନେ ଟିଫନ୍ ଆଣିବୁ ବୋଲି ମନା କରିଦେବୁ ଆମ ଆଜି ପୂଜା ଡେ ଆମେ ବାହାରେ କିଛି ଖାଇବୁନି କୁମାର କୁମାରୀପୂର୍ଣ୍ଣିମ୍ ଦିନ ମୁଁ କହିଦିଏ ମୁଁ ବାହାରେ ନନ୍ ଭଜ୍ କିଛି ଖାଇବୁନି। ଆଉ ଏଇ ଯୋଉ ଗଣେଶ ପୂଜା ସରସ୍ଵତୀ ପୂଜା ହେଲା। ମୁଁ କହିବି ନାଇଁ ବାହାରେ କିଛି ଖାଇବନି। ଦିନେ କଣ ହେଇଚି ଏଠି ଥ ଗଣେଶପୂଜା ସବୁ ମାନନ୍ତି ମୁଁ କହିଲି ଗଣେଶ ପୂଜା ଆମର ହଜବେଣ୍ଡଙ୍କର ଅଫିସ ରେ କଲିକ୍ ଜଣେ ଉପରେ ଏବୁଲ୍ କଲିକ ନୁହେଁ ତ ଉପର ସୁରଭାଇଜର ଜଣେ ଡାକିଲେ ହଁ ଡାକିଥିଲେ ଗଣେଶ ପୂଜାକୁ ଆସ ଘରକୁ ତାଙ୍କର ମୁଁ କହିଲି ଠିକ୍ ଅଛି। ଆଉ ମୁଁ ଆମର ସକାଳୁ ମାନେ ଯାହା ଯେମିତି ଘରେ ଠାକୁରଙ୍କ ପାଖରେ ପୁଷ୍ପାଞ୍ଜଳି ଦେଇ ଦେଇକି ଆମେ ଆମର ଅରୁଆ ରାନ୍ଧିକି ମାନେ ଆମର ତ ଉଁ ଗଣେଶପୂଜା ତ ଫିକ୍ସ ଜାଣିଚ ମେନୁ ଆମର ହଁ ହଁ ଭାତ ଡାଲମା ବନ୍ଧା କୋବି ତରକାରୀ ବଡ଼ିଆ ଟମାଟ ଖଟା। ମାନେ ସ୍କୁଲରେ ବି ସେଆ ହୁଏ। ସେଇଟା କରିକି ହଁ ହଁ ସେଇଟା ଖାଇକି ଯାଇଚୁ ଖାଇକି ଯାଇଚୁ। ତାଙ୍କ ଘରେ ମୋ ହଜବେଣ୍ଡ କୋହୁଚନ୍ତି ନାଇଁ ନାଇଁ ତାଙ୍କର ଲଞ୍ଚ କରିଚନ୍ତି। ମୁଁ କହିଲି ଲଞ୍ଚ କରନ୍ତୁ ସେ ଯଦି ପଳେଇ ଫଳେଇ ଯାଇଥିବ ଆମେ ଆମର କରିକି ମୁଁ ମୋର ରାନ୍ଧିକି ଆମେ ଆମର ସବୁ ଅରୁଆ ଖାଇକି ଯାଇଛୁ ବୁଝିଲେ କି ସିଏ କହିଲେ ଆମେ କହିଲୁ ଖାଇକି ଆସଚୁ ହେଲେ ବି କ୍ଲେ ନାଇଁ ନାଇଁ ନାଇଁ ବସନ୍ତୁ କହିକି ବୋହୁତ ଲୋକ ଥିଲେ ସମସ୍ତଙ୍କ ସହିତ ଆମକୁ ବି ବର୍ଷେଇ ଦେଲେ। ଖାଇବା ପାଇଁ ହଁ ଠିକ ଅଛି କଣ ଟିକେ ଖାଇଦେଇକି ଉଠି ପଡିବା କଣ ଏମିତି ହଁ ଠିକ ଅଛି। ଖାଇଲୁ ବା ବାସି ସେ ମାନେ ଦେଲେ ସେ ଖାଇବା ପାଇଁ ଅର୍ଣ୍ଣ ମାନେ ଭାତ ସମ୍ବର। ହେଁ ସମ୍ବର ମୁଁ କହିଲି ଠିକ ଅଛି ସମ୍ବର ମୁଁ କଣ ଭାବିଛି ହେଇଥିବ ବିନା ତାପରେ ଦେଲେ ଗୋଟେ ଉଁ ଛୋଲେ ତରକାରୀ ମୁଁ କହିଲି ଛୋଲେ ତରକାରୀ ହଁ ଠିକ୍ ଅଛି। ତାପରେ ମୁଁ ସମ୍ବର ଟିକେ ଘାଣ୍ଟିଲି। ବୁଝିଲ କି ସମ୍ବର୍ ଘଣ୍ଟିଲା ବେଳକୁ ପିଆଜ ପଡିଛି ଇ ହିଁ ହା ହା ହା ହିଁ ହିଁ। ମୁଁ କଣ କରିବି ସେଥିରୁ ଖାଇସାରଲାଣି କିନ୍ତୁ ମୁଁ ସେ ମାନେ ଖାଇସାରିଲାଣି। ସମସ୍ତେ ମୋ ଝିଅ ହଜବେଣ୍ଡ ସବୁ ଖାଇଲେଣି ମୁଁ କୋହୁଚି ହେ ରୁହ ରୁହ ରୁହ କଣ ହେଲା ମୁଁ କହିଲି ପିଆଜ ପଡଚି। ହି ହି ନା କଣ ହବ ମୁଁ କହିଲି ପିଆଜ ପା ଆଜି ଖାଇବା କଥା ଆଉ କଣ କରିବ ଏଇଠି ଏଇନା। ମୁଁ ହେଠୁ ମୁଁ କହିଲି ମୁଁ ଖାଇବିନି ହି ହି ହି ମୋ ଝିଅମାନେ ହସୁଚନ୍ତି ଏବେ କଣ କରିବ? ମୁଁ କହିଲି କଣ କରିବି ସେଠି ମୁଁ କହିଲି ଆପ ଅ କଣ କରିବି ସେତ ମୁଁ କହିଲି ଆଉ ଠିକଅଛି ମୁଁ ଆଉ ଖାଇବିନି। ମୋ ହଜବେଣ୍ଡ କହୁଚ ଆ ଯାହା ଖାଇତ ସାରଲେଣି ଆଉ ଏବେ ନ ଖାଇଲେ କଣ ସବୁ ଛାଡିକି ଯିବ କି? ମୁଁ କହିଲି ହୋଉ ଠିକି ଅଛି ତାପରେ ସେଠୁ ସେମାନେ ଆସିକି ପଚାରଲେ ଆମେ ଯେମି କଥା ପଚାରୁଉଚୁରୁ ହେଲୁ କଣ ହେଲା ମୁଁ କହିଲି ଆପଲ ପିଆଜ୍ ଡାଲଦିଆ ମୁଁ କହିଲି ହଁ ପ୍ୟାଜ ନେହି ଡାଲେଙ୍ଗେ ତୋ ଛୋଲେମେ ସମ୍ବର ବନ ବ-ବନତେ ହେନା। ମୁଁ କହିଲି ନେଇ ଆଜ କ୍ୟୁ ଡାଲା କହିଲା ଆଜ ତୋ ପୂଜା ମୁଁ କହିଲି ହଁ ପୂଜା ହେ ତୋ ପ୍ୟାଜ୍ ଭଗବାନ୍ ପ୍ୟାଜ୍ ନେଇ ଖାତେ ନା ଆପ ଲୋଗକା ନେଇ ଖାତେ ହସିଲେ ସିଏ। ଅନ୍ୟମାନେ ବି ବସିଥିଲେ ମୁଁ କହିଲି ଏଇନା ହାମଲୋଗ ନେଇ ଖାତେ ହାମଲୋଗ ସମ୍ପୂର୍ଣ୍ଣ ସାକାହାରି ଟୁଡେ। ମାନେ ଆଜ୍ ହମଲୋଗ ପ୍ୟାଜ୍ ଲସନ୍ ବି ନେଇ ଖାତେ ମେ ଆଜ ତୋ ବନାୟାଥା ଘରମେ ନା ଘରମେ ନି ମୁଁ କହିଲି ହଁ ଯୋଉ ବନେଆଥା ବିନା ପ୍ୟାଜ୍ ଲସୁନ୍ କା ହି ବନାୟଥା। ହଁ ଆଚ୍ଛା ଆଚ୍ଛା ସିଏ ସେଠୁ ସେମ ସ କନଫ୍ୟୁଜ୍ ହେଲେ ମୁଁ ଛାଡ଼ ଗଲାଣି ସେମିତି ଆଉ। ହେଇଗଲା ଖାଇଦୋବୁ ବାଧ୍ୟ କଣ କରିବୁ ଆଉ ଥରେ ସେମତି ଯେ
ତାଙ୍କର ବିନା ପିଆଜ ରସୁଣ।
ଶୁଣ ହଁ ନାଇଁ ନାଇଁ ଏଠିକାର ଲୋକାଲ ଲୋକ ତାପରେ ଆଉ ଥରେ ସେମିତି ପୂଜାକୁ ଯାଇଚୁ ଗଣେଶ ପୂଜା ହୋଉଚି ଗଣେଶ ପୂଜା ହୋଉଚି କୋହୁଚୁ କଣ ଓଡ଼ିଆ ଲୋକ ଓଡ଼ିଆଲୋକ କରୁଚନ୍ତି ଏଠି କରନ୍ତି ଏଥର ଗତଥର ଆମେ ଜଣିଦେଲୁଣି ଗଣେଶ ପୂଜାକୁ ସବୁ ଓଡ଼ିଆ ଲୋକମାନେ କରୁଚନ୍ତି ଚାରି ପାଞ୍ଚଟା ଜାଗାରେ ଆମେ ଯାଉଚୁ ପୁସୁନି ବାଟେ ଦେଇକି ସେଠି ବଢିଆ ଖାଇବା କରୁଚ ଓଡ଼ିଆ ଖା ଭାତ ଆଉ ଘାଣ୍ଟ ତରକାରୀ, ଖିରି, ଖଟା। ଗତ ବର୍ଷ ବି ଯାଇଥିଲୁ ମାଗଣା ମାନେ ଫ୍ରିରେ ଆମେ ଯାହା ପଇସା ଦେଇକି ଆସିବୁ ଖାଇବା କିନ୍ତୁ ଫ୍ରି। ଆମେ ଯାଇକି ଦକ୍ଷିଣା ଦେଇକି ଯାହା ଟିକେ ଠାକୁରଙ୍କୁ ପ୍ରସନଜଳ ଦେଇକି ବାହ୍ମଣଙ୍କୁ ଯାହା ପଇସା ଦେଇକି ଆସୁ। କିନ୍ତୁ ଖାଇ ମାନେ ଜାଣିକି ଓଡିଆ ଲୋକ ବୋହୁତ ତ ପୁରା ହଜାର ହଜାର ଲୋକ ବୋହୁତ ଲୋକ ବୋହୁତ ଲୋକ ଓଡିଆ। ମୁଁ କର୍ଣ୍ଣାଟକ ବାଙ୍ଗଲୋର କଥା ବ୍ୟାଙ୍ଗଲୋର କଥା କୋହୁଚି। ତ ପ୍ରବଳ ଓଡିଆ ଲୋକ ବୋହୁତ ଜାଗାରେ ଆ-ଆ-ଆଗରୁ ଗୋଟେ ଦିଟା ଜାଗାରେ ହୋଉଥୁଲା ଆଜିକାଲି ବୋହୁତ ଜାଗାରେ ହୋଉଚି ଗଣେଶ ଓଡିଆ ଲୋକମାନେ ସବୁ କରୁଚନ୍ତି ଆଉ ସବୁଠି ଖାଇବା ସବୁଠି ଖାଇବା ଫ୍ରି ମାନେ ହେ ଲେକ ସବୁ ଆମ ଘର ପାଖରେ ଯୋଉଠି ହୋଉଚି ସେଇଠି ଆମେ ଯାଇଥିଲୁ। ସେଠୁ ପଇସା ପତ୍ର ହୁଁ ହୁଁ ହୁଁ ହୁଁ ରଥ ଯାତ୍ରା ହୋଉଚି ନା ବଡ ଜଗନ୍ନାଥ ମନ୍ଦିର ଏବେ ଦିଟା ହେଲାଣି ଏବେ ଆଉ ଗୋଟେ ଜଗନ୍ନାଥ ମନ୍ଦିର କ କରେଇଲେଣି ଟିକେ ଦୂରୁକୁ। ଆମ ଘର ପାଖ ହୁଁ ହୁଁ ବ୍ୟାଙ୍ଗଲୋରରେ ତ ବୋହୁତ୍ ଓଡ଼ିଆ ମୁଁ ସାନସ୍ ହଁ ହଁ ଆମେ ବି ସେୟା ସେ ମୁଁ କହିଲି ପରା ମାନେ ଯୋଉ କ ଆମେ ଯଦି ପ୍ରଥମରେ ଆସିଲୁ ତ ହେତବେଳେ ବି ବୋହୁତୁ ଓଡିଆ ଲୋକ ଥିଲେ ମୋ ସ୍ୱାମୀ କଣ କହିଲେ ଜୋକରେ କହିଲେ ଏଠି ଗୋଟେ ଟୋ ଏଇ ଯୋଉ ପୂର୍ବା ପର୍ବପର୍ବାଣୀ ହେଲା ରଜ ହେଲା ଆମ ପର୍ଟିକୁଲାର ଓଡିଆ ପର୍ବ ରଜ ହୋଉ ପ୍ରଥମାଷ୍ଟମୀ ହୋଉ ପ୍ରଥମାଷ୍ଟମୀ ଆଉ କାହାର ନାହିଁ ଆମର ଅଛି ସେତେବେଳେ ପିଲାଙ୍କ ପାଇଁ ଯଦି ପ୍ରଥମେ ପ୍ରଥମେ ଦୋକାନ ଯାଉଥିଲି ଦେଖିବୁ ଦୋକାନରେ ସବୁ ଓଡ଼ିଆ ସାବିତ୍ରୀ ରଜ ତମେ ଦୋକାନ ପତ୍ର ଯୋଉ ମଲକୁୁ ଯାଅ ଖାଲି ଓଡିଆ ମେଳାମେଳା ହୋଉଥିବେ।
ସେଠି ସାବିତ୍ରୀ ବି କରନ୍ତି?
ହଁ ହଁ ବୋହୁତ ଲୋକ ବୋହୁତ ଲୋକ ଅଛନ୍ତି ନା ସବୁ ସାବିତ୍ରୀ ଶାଢ଼ୀ ଫାଢୀ କିଣେବେନି କି ମାନେ ମ ଦୋକାନ ବଜାରରେ। ମୋ ସ୍ଵାମୀ କହିବେ କହିଲେ କହିଲେ ଏ ଏଠି ଯଦି ଟୋକା ଟେକାଟେ ଫୋପାଡ଼ି ଦବା ଯାହା ଦେହରେ ବାଜିବ ସିଏ ଓଡିଆ। ମାନେ ଏତେ ଓଡ଼ିଆ ହେ ହେ ହେ। ମାନେ ପ୍ରବଳ ଓଡିଆ ଆଉ ପ୍ରବଳ ଓଡିଆ ଆଉ ତୁ ତୁ ତ ଏବେ ଆଜିକାଲି ଧୀରେଧୀରେ ବଡ଼ିଲେଣି ତେଣୁ ଏବେ ଏଇ ଯୋଉ ରଜ ଟାଇମ୍ ମାନଙ୍କରେ ଆଜି ତମେ ଯେକୌଣସି ଦୋକାନ ଯାଅ ଯେ କୌଣସି ମଲ ଯାଅ ଯୋଉଠିକି ଯାଅ ନିହାତି ପାବରେ ଏଇଟି ପର୍ସେଣ୍ଟେ ଲୋକ ଓଡିଆ ଥିବେ କାହିଁକିନା ରଜ ଆଗକୁ ଆସୁଚି ସମସ୍ତଙ୍କ ଡ୍ରେସପତ୍ର କିଣାକିଣି। ସାବିତ୍ରୀ ବେଳକୁ ସେମିତି ଯାଅ ଖାଲି ଓଡିଆ ଲୋକ ଯୋଉଠି ଦେଖିବୁ ଓଡିଆ ଲୋକ। ସେ କଣକି ଚାକିରି କରିବାକୁ ଯାଉଚନ୍ତି ସେଠି ଭଲଭଲ ସବୁ ଅଛି କମ୍ପାନୀ। ତାପରେ ବାପା ମା ବସୁଛନ୍ତି ତାପରେ ପର୍ବପର୍ବାଣି ତ କରିବେ ନା ଯାହା ହେଲେ ବି ଆମେ ଆମର କରିବାନି କି? କାହିଁକିନା ସାବିତ୍ରୀ ବେଳକୁ ସେମିତି ମନ୍ଦିର ଜଗନ୍ନାଥ ମନ୍ଦିର ପ୍ରବଳ ଭିଡ଼ ହୁଏ।
ସେଠି ରଥଯାତ୍ରା ବି ଆମର ଯୋଉ ଦିନ ର
ଦିନ ରଥଯାତ୍ରା ସେଇଦିନ ସେହି ହଁ ହଁ ସେ ସେଦିନ ସେଦିନ କିନ୍ତୁ ବାହାରେ ଭାରତ ବାହାରେ ଅନ୍ୟ ଦିନରେ କରୁଛନ୍ତି କିନ୍ତୁ ବାଂଲା ରେ ଆମର ସେଇଦିନ ହୁଏ। ଭାରତ ବାହାରେ ହଁ ଇସ୍କ୍କନ ମାନୁନି। ସିଏ କଣ କରେ ତାଙ୍କର ସରକାର ଇଏ ଦେବାର ଅଛି ନା ଆଉ ଆଉ ଗୋଟେ ତ ସବ୍ ରାସ୍ତା ବନ୍ଦ କରି ତମେ ଯିବ ନା ଗୋଟେ ସନ କରିବ।
ହଁ।
ସରକାର ଠୁ ଯେମିତି ଆମେ ବାହାଘରୁ ଠୁ ଗୋଟେ ବାହାଘର ପାଇଁ ବି ଆମେ ଗୁଟେ ଅନୁମତି ଆଣୁଛେ କି ନାଇଁ? ବରଯାତ୍ରୀ ଯିବାପାଇଁ ହଁ ପ୍ରସେସନ ଯିବାପାଇଁ ନିଶ୍ଚିତ ସେମିତି ରଥଯାତ୍ରା ବେଳେ ଆହୁରି ଲୋକ୍ ଲୋକ ଗହଳି ନା ତେଣୁ ତାଙ୍କୁ ସରକାର ଠୁ ତାଙ୍କୁ ପର ପରମିସନ ଆଣିବାକୁ ପଡିବ। ପରମିସନ ଆଣିଲେ ଯୋଉ ଦିନ ସେମାନେ ଦେବେ ସେମାନେ ତ ସ ସବୁ ୱାର୍କିଙ୍ଗ ଡେରେ ଦେବେନି ନା ଗୋଟେ ଛୁଟି ଦିନରେ ଦେବେ। ସଟର ଡେ ସନଡେ ଯୋଉଁ ଛୁଟି ଦିନ ସେହିଦିନରେ ଦେବେ। ତେଣୁ ସେଇ ଅନୁସାରେ ତମକୁ ଆଡ଼ଜଷ୍ଟ କରି କରିବାକୁ ପଡିବ ଆଉ କଣ କରାଯିବ। କିନ୍ତୁ ଆମର ମନେକର ହେଠି ଓ ସେଠୀ ଏବେ ପାଗ କେମତିଆ? ଆଜି ଟିକେ ଭଲ ପାଗ ହେଇଛି ମାନେ ଖରା ହେଇନି କି ବର୍ଷା ହେଇନି। କିନ୍ତୁ ଭଲ ପବନ ଫବନ ହଉଛି ଏଠି କଣ ପବନ ଟିକେ ପ୍ରବଳ ହୁଏ ତ ଥଣ୍ଡା କୁ ଜଣା ପଡେ। ଏ ଗରମ ଜଣାପଡେନି। ଓଡିଶାରେ ଯୋଉ ଗରମ କୁହନି ଖରା ଆଜି ପ୍ରବଳ ଖରା ହେଇଚି? ମାନେ ଖରାପ୍ରବଳ ବିନା ଏସିରେ ତମେ ବାହାରି ପାରିବନି। ହୁଁ, ମୁଁ ଯାଇଥିଲି ପରା ମାର୍ଚ୍ଚ ମାସରେ, ଦେହ ଖରାପ ହେଇଗଲା ମୋର।
ତ ମାର୍ଚ୍ଚରେ ଆସିଥିଲ, ଭାବିଲ ଏବେ ଏତେ ଜୁନ ଚାଲିଲାଣି।
ମାର୍ଚ୍ଚ ରେ ମୋ ଦେହ ଦେହ ମାର୍ଚ୍ଚ ରେ ଟିକେ ଥଣ୍ଡା ହଇଥିଲା ନା ନା ଥଣ୍ଡା କିଛି ନାଇଁ ମାନେ ମୁଁ ପରା କହିଲି ଦେହ ଖରାପ ହେଇଗଲା ମୋର, ନାଇ ନାଇ ତମେ ବାହାରେ ରହୁଛ ନା।
ଯୋଉ ପାଗଟା ତମକୁ ସୁଟ୍ କରୁନଥିବ।
ନାଇଁ ନାଇଁ ମୁଁ ପୁରା ବାହାରୁ ବାହାର ପରେ ଘରେ ଏସିଭିତରୁ ସେ ବାହାରକୁ ବାହାରେକି ସେ ଖାଇବା ପିଇବା ଗରମରେ ମ ଖରାପରେ ଏଠି ସେଠି ପୁରା ଝାଡା ମାନେ ପେଟ ଖରାପ ଦେହ ପୁରା ମାନେ ମାନେ ପେଟ ଫେଟ ଠିକ ରହିଲାନି। ଏଠି ଆସିଲା ପରେ ମୁଁ ଭାବିଲି ଏଠିକି ଥଣ୍ଡା ଦି ଦିନରେ ଭଲ ହେଇଯିବ ନା ଯେତିକି ଖରାପ ହେଇଥିଲା ନା ସେଠି ମୋତେ ପନ୍ଦର ଦିନ ଲାଗିଲା, ଠିକ୍ ହବା ପାଇଁ। ବହୁତ ଅସୁବିଧା ହେ
କରା ହଉଛି ଯେ, ଆମ ପିଲାମାନେ ଖାଲି ସେ ଯୋଉ କୋଲଡ୍ରିଙ୍କସ, ଆଇସ୍କ୍ରିମ ଏଇଗୁଡା ଖାଇ ଖାଇକା
ପୁରା ଥଣ୍ଡା ହେଇଗଲାଣି କଣ କରିବ ପିଲା, ସେଇଆତ ପିଲା ତ ପିଲା ମୁଁ ତ ଦେଖିଛି ପିଲା ଫ୍ରିଜ୍ ଖୋଲି ସେଥିରେ ଛିଡା ହଉଛନ୍ତି, ହେ ହେ ମୁଁ ମୋ ଛୁଆ ସେୟା କରୁଛନ୍ତି।
ନେଇକି ପାଣି ପିଇ ଦଉଛନ୍ତି ଜ୍ୱର ଥଣ୍ଡା ହଉଚି
ଖାଉଚି କହୁଛି ଖାଲି ମେଡିସିନ ଦିଅ, ଆଉ କଣ କରିବ ଶ ସମ୍ଭାଳିିବା କଷ୍ଟ ପିଲାଙ୍କୁ ଆଉ କଣ
ଓହ ନାଇଁ ଆଜି ଟିକେ ଭଲ ପାଗ ଦେଇଛି।